ହ୍ୟାଲୋ।
ହ ହ୍ୟାଲୋ। କେମିତି ଅଛନ୍ତି।
ହଁ। ହ ଭଲ ହଁ କଣ କରୁଛ।
ମୁଁ ତ ବସିଥିଲି ଆପଣ କଣ କରୁଛନ୍ତି।
ମୁଁ ଏବେ ଖାଇବା ପାଇଁ ସବୁ ସରିଲା ରୋଷେଇ ତ ଟିକେ ବାହାରକୁ ବାହାରିଲି ଆଉ।
ହଁ ତ ଗଟେ କ।
ହଁ କଣ ହଉ ହଉ ଭଲରେ। ଆଉ କଣ ଖାଇବା।
ହଁ ଖାଇବା ଖାଇ ହଁ ଖାଇବା ଖାଇଛୁ। ସେମିତି ଭାତ ଭାତ ଡାଲି ମିକ୍ସ ଭେଜ ଖଟା ଆ ସାଲାଡ଼।
ସେଠି ଘରେ କରି କର ନା ହଷ୍ଟେଲରେ ଅଛ।
ନାଇଁ ହଷ୍ଟେଲ ପଳେଇ ଆସିଛି ଘରେ ଥିଲି ଏବେ ହଷ୍ଟେଲ ପଳେଇ ଆସିଛି।
ହଁ ହଷ୍ଟେଲ ହଷ୍ଟେଲ ଗଲଣି ସେଇଥିପାଇଁ ଏତେ ଆଇଟମ ହେଇଯାଇଛି।
ହଁ ଆମେ ନିଜେ ବି ଗୋଟେ ଗୋଟେ ଏଇ ମାନେ ସାଲାଡ ଟ ଆମେ ନିଜେ କରିଛୁ ନା।
ଓହୋ ହଁ। ସବୁ ସେଠି ଆଲାଉଡ୍ ନେଇ ନା ଆମ ସକାଳେ ହଁ। ଆମର ଭାତ ବିରି ଡାଲି। ଛୁଇଁ ଆଳୁ ଭଜା ଆଉ। ଶାଗ ଯୋଉ ମଞ୍ଜା ଶାଗ ସୁଜୁନା ଶାଗ ମଞ୍ଜା।
ମାନେ ସୁଜନ ଶାଗକୁ ମଜାକୁ ମିଶେଇକି କରିଥିଲେ ନା କେମିତି ମାନେ ଅଲଗା ଅଲଗା।
ହଁ ହଁ ସୁଜନା ସାଗକୁ ମଞ୍ଜା ସହିତ ମିଶେଇକି।
ମିଶେଇକି ସେମିତି ବି ଗୋଟେ ଆଇଟମ ଅଛି।
ହଁ ସେମିତି ବି ଆଇଟମ ଅଛି ସେଇଟା ଭଲ ଲାଗେ ସେଟା ଗାଁ। ସେଇଟା ବହୁତ ମାନେ ପୁରୁଣା ଆମର ଶାଶୁ ମାନଙ୍କ ଟାଇମ ଲୋକ ମାନେ ସବୁ। ଜାଣିଛନ୍ତି ଖାଉଛନ୍ତି।
ଉ ଆପଣ। ହଉ ମୁଁ ବି ତ କେବେ ଟେଷ୍ଟ ବି କରିନି ମାନେ କେମିତି ଲାଗେ କେମତି କହନି। ଜାଣିନି ମୁଁ ଘରେ ବି କେବେ କରିନାହାନ୍ତି।
ମଞ୍ଜ କୁ ଛୋଟ ଛୋଟ କରିକି ମଞ୍ଜା କେମିତି କଟା ହୁଏ ତ ଜାଣିଥିବ।
ହଁ ଜଣିଛି ମଞ୍ଜା।
ମଞ୍ଜା ତାର ତା ସୂତା ଯୋଉ ବାହାରିବ ତା ସୂତା ଟା ବାହାରେନି। ହଁ ହୁଁ ମଞ୍ଜାକୁ କାଟିଦବ ଆଗେ। ମଞ୍ଜା କୁ କାଟି ସାରିଲା ପରେ। ସେଥିରେ ତମେ ଦେଇଦବ ଯୋଉ ସିଝେଇଦବ। ଟିକେ ଆଗେ ତାକୁ ଲୁଣ ଦେଇକି ଟିକେ ଟାଣ ଥିବ ଯଦି।
ସେଇ ଯୋଉ କଉଟାକୁ ଯୋଉ ସୂତା ଟା ବାହାରି ଥିଲା ଯୋଉ ମଞ୍ଜା ଟା ଆପଣ କାଟିଲେ।
ତାକୁ ତ ଫୋପାଡିଦବ ମଞ୍ଜା ଯୋଉ ଛୋଟ ଛୋଟ ପିସ୍ କରିକି କାଟିଦବ ଯେତେ ଛଟ। ପାରିବ ସେତେ ଭଲ।
ଆଜ୍ଞା।
ହୁଁ। ମଞ୍ଜା ସେ ଛୋଟା ଛୋଟ କରିଦବଛୋଟ ଟ କରିକି ତାକୁ ଫେର ନେଇକି କଣ କରିବ? ସିଝେଇଦବ। ସିଝେଇକି ବାହାର କରିଦବ। ତାପରେ ତମେ ସୁଜନା ଶାଗ ରଖିଥିବ। ସୁଜନା ଶାଗକୁ ଯେମିତି ତମେ ଖ ଯେମିତି ଭାଜ ଯେମିତି ଖରଡା ହୁଏ ସେମିତି ଖରଡି ଦବ। ତାପରେ ଲାଷ୍ଟ କୁ ସେ ମଞ୍ଜା ସିଜି ଯାଇଥିବ ନା। ସେ ମଞ୍ଜାକୁ ପକେଇଦବ, ପକେଇକି ତମେ ତମର ଯଦି କ୍ଷୀର ପକେଇବାର ଅଛି କ୍ଷୀର ପକେଇବ। ଯାହାର କ୍ଷୀର ଇଚ୍ଛା ସେ କ୍ଷୀର ଟିକେ ପକେଇକି ଖାଆନ୍ତି ଆଉ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହଁ। ହଁ। ହଁ ଏବେ ଶୁଭିଲା।
ଆପଣଙ୍କ ପଟେ ସେଠି ପାଗ କେମିତି ଅଛି?
ପାଗ ଟିକେ ସକାଳେ କାଁଉଳିଆ କରିଥିଲା। ଏବେ ଠିକ ଅଛି, ଖରା ଅଛି। ନର୍ମାଲ ଖଳା ଖରା ଆଉ।
ନର୍ମାଲ ଆ ନାଇଁ ମେଘ ଉଠେଇଛି। ଘଡଘଡି ବି ଟିକେ ଟିକେ ମାରୁଛି, ମାନେ ଏବେ ମାରିଲା ଆଗରୁ ନଥିଲା ଏମିତି।
ଓହ ହୋ। ଏ କାଲି ହେଇଥିଲା, କାଲି ବର୍ଷା ହେଇଥିଲା ସ ଆଜି ଆଉ ନାହିଁ ବର୍ଷା ଫର୍ଷା। କିଛି ନାହିଁ ସେମିତି ପାଗ ହେଇକି ରହିଚି ଆଉ କଣ, ତାହେଲେ ହଷ୍ଟେଲ ଫାଇନାଲ ପଳେଇ ଆସିଲେ ଫେରେ ଏବେ ସେଡୁ ଆସିଲେ ଯିଆ, ଯାଇକି ତମର ଇଣ୍ଟରଭେକେସନରେ।
ହଁ ଯାଇକି ଇଣ୍ଟରଭାକେସନ ସେଇ ହଁ। ସେଇ ଟାଇମ୍ ରେ ହିଁ ଗୋ ଆଉ ତା ତାପରେ ନି ହଁ। ନୂଆ ବର୍ଷର ଗୋଟେ ଆଉ ସେ ଦୁର୍ଗା ପଜା ସମୟର ଗୋଟେ।
ହଁ ହଁ। ଦି ଟା ସମୟରେ ଛୁଟି ଦିଅନ୍ତି ଆଉ ନାଇ। ହୁଁ ହୁଁ। ଆଉ କଣ? ସେ ଯେମିତି ତାକୁ ସେମିତି ହଉଥିବ ଆଉ, ପା ସେଠି ପଢାପଢି ସବୁ ଭଲ ନାଇଁ।
ହଁ ନିଜେ ପାଠ ପଢିଲେ ତ ସବୁ ଭଲ, ନିଜେ ପାଠ ନ ପଢିଲେ ସବୁ ଖରାପ।
ସବୁ ଖରାପ ନା ହେଇ ସେଇ ଏଇ ଜିନିଷ ଯିଏ ବୁଝିଛି ସେଇଟା ଠିକ୍। କାହିଁକି ନା ଆମେ ସବୁ ଜାଗାରେ ଟି ଟିଚର କୁ ଦୋଷ ଦବାଟା କି କୌଣସି ଇନଷ୍ଟିଚ୍ୟୁଟ କୁ ଦୋଷ ଦବାଟା ଠିକ ନାହିଁ। ଇନଷ୍ଟିଚ୍ୟୁଟ ଅ ଅଛି। ସେ ଇନଷ୍ଟିଚ୍ୟୁଟ୍ ଆମେ କୋଉ ଭଳିଆ ୟୁଜ୍ କରିକି ପଢିପାରିବା ସେଇଟା ରହିଲା।
ଆଜ୍ଞା। ଫାଷ୍ଟ କଥା ଆମେ ପଢିବା ଆମ ରେଜଲ୍ଟ ଟା କେମିତି ହଉଚି ସେଟା ଅଲଗା କଥା ଆ ତାପରେ ଯଦି କିଛି ଫର୍ଜରି କି କିଛି ବି ହଉଚି ମାନେ ଇନଷ୍ଟିଚ୍ୟୁସନ ଭିତରେ କି ଟିଚର ମାନଙ୍କୁ ଧରିକି ସେ ମ ମାର୍କ ରଖିବା କଥା ତ ସେଟା ଅଲଗା କଥା।
କିନ୍ତୁ ପଢିଥିବ ହେଲେ ନଲେଜ ଥିବ ନା, ନିଜ ପାଖରେ ନଲେଜ ଥିବ। ତମେ ପଢିଥିବ ବୋଲେ ତମକୁ କେହି ଡରେଇ ପାରିବେନି, ଇନଷ୍ଟିଚ୍ୟୁଟ୍ ରୁ କେହିବି ଡରେଇ ପାରିବେ ଯଦି ନଲେଜ ଥିବ ନା ଯେକୌଣସି କୋଚସିନ୍ ଦେଲେ ବି ତମେ ପାରିବ, ହଁ ହୁଏ ତ ସେ କାଟିଦେବେ ତମର। ତମେ ଏବେ ଇନଷ୍ଟିଚ୍ୟୁଟ ରିଲେଟେଡ୍ ଜିନିଷ ସେମାନେ ସେ ମା ତାଙ୍କ ଙ୍କର ଭିତରେ ଯେତିକି ଥିବ ସେତିକିରେ ସେ କାଟିଦେଇ ପାରିବେ, ବାହାରୁ ଯଦି ଗୋଟେ କୋଉ କୋଶ୍ଚିନ୍ ଆସିଲା ତମେ ବାହାରକୁ କୋଉଠିକି ଯିବ ଦବ, ତ ଦେଇପାରିବ ନା।
ଦେଖନ୍ତୁ ମ୍ୟାଡାମ ଗୋଟେ ଗୋଟେ କଥା କହିପାରୁଚ ମାନେ ଆପ ଆମର ଯଦି ସମସ୍ତେ ଆମର ଯଦି କାହା ସହିତ କି ମାନେ ପ୍ରୋବ୍ଲେମ ନଥାଏ ଆମେ କେବଳ
ହୁଁ।
ତ ସେମାନେ କଣ ଆମ ମାର୍କ କାଟିଦେବେ କି? ସେମାନେ ତ ଆମ ମାର୍କ କାଟିବେନି ନା ଯଦି ତାଙ୍କର କିଛି ଆଉ ସିମିତିରେ ବି ଯଦି ବି ଜଣେ ଅ କାଟିବାକୁ ବି ଚାହିଁବ ଗୋଟେ ଭଲ ପିଲାଟି ଯଦି ଅଧିକ ଲେଖିଥିବ
କେବେ କାଟି ପାରିବେନି
କାଟି ପାରିବେନି ସେମାନେ ଯଦି କାଟିବାକୁ ବି ଚାହିଁବେ ବି ସେମାନେ କାଟି ପାରିବେନି? ଯେ ପର୍ଯ୍ୟନ୍ତ ସେମାନଙ୍କ ତମର ଉପରେ କିଛି ପର୍ସନାଲ ରାଗ ନଥାଇକି କିଛି ବି?
ପର୍ସନାଲ ରାଗ ଥିଲେ ତ ଅଲଗା ପର୍ସନାଲି ସେ କାଢି ପାରିବେ କିନ୍ତୁ ଯୋଉ କୋଶ୍ଚିନ୍ ପେପର ଉପରେ କାଢି ପାରିବେନି? ଯୋଉଟା କି ତମ ଯୋଉଥରେ ମାର୍କ ଆସିବ କିମ୍ବା ତମର ପରସେଣ୍ଟେଜ ଆସିବ? ସେଇଟାକୁ ସେ କରିବ? ବି ଅଲଗା ତମକୁ ଜିନିଷ ପ୍ରବ୍ଲେମ୍ କରିପାରନ୍ତି ମେ ବି
ଆଜ୍ଞା।
ହୁଁ ହୁଁ। ଆଉ କଣ ତମେ କେତେଟା ଯାଏ ହୁଏ କ୍ଲାସ୍ କେତେଟା ଯାଏ ହବ?
ଆମର କ୍ଲାସ୍ ସଉଛି ଦଶଟା ରୁ ଚାରିଟା।
ଓହୋ ଏବେ ଖାଇବା ଲଞ୍ଚ ବ୍ରେକ୍ ହେଇଛି?
ନା ଏବେ କ୍ଲାସ୍ ଆଜି ଆମେ ଯାଇନୁ ଆମେ ଆଜି ଆସିଛୁ ପିଲା ବି ସମସ୍ତେ? ଆସି ନାହାନ୍ତି ଆମେ କ୍ଲାସ୍ ଯାଇନୁ? କାଲି ସଣ୍ଡେ ଅଛି ମଣ୍ଡେ ଦିନ ଆମେ ସମସ୍ତେ ମିଶିକି କ୍ଲାସ କରିବାକୁ ଯିବୁ?
ଯିବ ମଣ୍ଡେଠୁ ଯିବ କ୍ଲାସ ହବ ରେଗୁଲାର କ୍ଳାସ ହବ ଯେମିତି ହଉଛି ଆଉ ନାଇଁ? ଅ ହ ଆଉ ତମ ସାଙ୍ଗସାଥି ସମସ୍ତେ ଭଲ ଥିବେ ସେଠି ଆଉ ନାଇ?
ସାଙ୍ଗମାନେ ଭଲ ଅଛନ୍ତି ମାନେ ସବୁ ସବୁ ସାଙ୍ଗ ତ ଆସିନାହାନ୍ତି? ଆମେ ରୁମ୍ ରେ ଦୁଇ ଜଣ ଆମେ ତିନି ଜଣ ଆସିଛୁ ଆଉ ଅଲଗା ରୁମ୍ ରେ ବି ଦୁଇ ଜଣ ତିନି ଜଣ ଏମିତି ଆସିଛନ୍ତି ସମସ୍ତେ ଆସିନାହାନ୍ତି ସମସ୍ତେ ଆସିଲେ ଯାଇକି କ୍ଲାସ୍ କରିବୁ?
ହୁଁ ଆଉ ସେଠି ଯୋଉ ବୁଲାବୁଲି ସେଠି ମାନେ ଭଲ ଜଗା ଦର୍ଶ ସ୍ଥାନ ମାନ ସବୁ କଣ ଅଛି?
ହଁ ଏଠି ପାଖରେ
ହୁଁ ତମର ସେଇ ଯୋଉ ଯୋଉ ଏରିଆରେ ତମେ ରହୁଛ? ସେ ପାଖାପାଖି ପଚାଶ ଷାଠିଏ କିଲୋମିଟର ଭିତରେ କଣ ବି ତ ଦର୍ଶନୀୟ ସ୍ଥାନ ଥିବ ନା?
ହଁ ଇଛି ତମ କୁହ? ଠିକ୍ ମୁ ମାନେ ଏତେ ମାନେ ଜାଣିଲୁ ପାଖରେ କଣ ଅଛି କଣ ନାହିଁ? ସେମିତି ଏମିତି ଛୋଟ ଛୋଟ ମନ୍ଦିର ଏମତି ଅଛି ବୁଲାବୁଲି କରୁଛୁ? ହନୁମାନ ମନ୍ଦିର ଜଗନ୍ନାଥ ମନ୍ଦିର ରାଧାକୃଷ୍ଣ ମ ସେ ଆଉ ସେମିତି
ସେମିତି କିଛି ନାଇଁ ଆଉ ତମର କାଲି ଶୀତଳ ଷଷ୍ଠୀ ହେଇଥିଲା?
ଶୀତଳ ଷଷ୍ଠୀ ନାଇଁ ମୁଁ ପଳେଇ ଆସିଥିଲି ମୁଁ ଜାଣିନି?
ହଁ ସେଠି ହଉନି ଏତେ ବଡ ଆକାରରେ?
ନାଇଁ ନାଇଁ ଘରେ କରିଥିଲି ମୁ ଜାଣିଥାନ୍ତି?
ନା ମନ୍ଦିରରେ ଶିବ ପାର୍ବତୀ ବାହାଘର କରିକି ଶୀତଳ ଷଷ୍ଠୀ ଯୋଉ କରନ୍ତି?
ମୁଁ ଜାଣିନି ତାହେଲେ ଆଜି ହେଇ ହେଇଥିବ କି କଣ ମୁ ବି ଜାଣିନି ମୁଁ ତ ପଳେଇ ଆସିଛି ଆଚ୍ଛା ଆଚ୍ଛା
ସରିଗଲାଣି କାଲି ହେଲା ଆଉ ତମେ ଜାଣିନ ଆମର ଏଇଠି ଅଛି ବହୁତ ଜାଗା ଅଛି। ବୁଲିବା ପାଇଁ ଏଠି ବହୁତ ଜାଗା ଅଛି ହେଲା ମାନେ ତମେ ଆସିବ ଯଦି ଏଠୁ।
ମୁଁ ଜାଣିପାରିଲି ଆପଣ ଯେଟା କହୁଛନ୍ତି ମୁଁ ଜାଣିପାରିଲି ଜଣେ ମାନେ ଫଟୋ ଛାଡିଥିଲେ କଟକ କିମ୍ବା ଭୁବନେଶ୍ୱରରେ ସେ
ହୁଁ
ହେଇଥିଲା ମାନେ ଠାକୁରଙ୍କ ପାଖରେ ବୋଧେ ରାଧାକୃଷ୍ଣ କଉ ମନ୍ଦିରରେ ହେଇଥିଲା କି କଣ କହିପାରିବେ?
ଶୀତ ନାଇଁ ଶୀତଳ ଷଷ୍ଠୀ ଟା ଶିବ ପାର୍ବତୀ ବାହାଘର ହୁଏ। ତା ପରଦିନ ଶୀତଳ ସୃଷ୍ଟି ହୁଏ ସେଇଦିନ ବର୍ଷା ଯେମିତି ହେଲେ ବି ଟିକେ ହବ।
ବର୍ଷା ଆଚ୍ଛା ଆଚ୍ଛା ଆଚ୍ଛା ତାହେଲେ କାଲି ସେଥିଲାଗି ବର୍ଷା ହେଇଥିଲା ହଁ କାଲି ବର୍ଷା ହେଇଥିଲା।
ବର୍ଷା ହେଇଥିବ।
ହୁଁ।
ଏଇଠି ବହୁତ ବୁ ଦର୍ଶନୀୟ ସ୍ଥାନ ଅଛି ବୁଲିବା ପାଇଁ।
କଣ କଣ ମାନେ ସେମିତି କଣ କଣ ପ୍ଲେସ ଅଛି ଆପଣଙ୍କର?
କହିବି ମାନେ ଷ୍ଟାର୍ଟିଂ ପ୍ରଥମ ତ ହେଲା ଏଠି ତମର ଯେମତି ପୁରୀ ତମର ସେମିତି ସାବର ଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିର କୋରାପୁଟ ରେ ପୁରା ମାନ ବିକଳ ପୁରୀ ଭଳିଆ ସେଠି ଏଠି ବି ମିଳୁଛି ଅର୍ନ ଭୋଗ ତାଙ୍କର ଅଭଡା ଭୋଗ ମିଳେ ଆମେ ଖାଉ। ଭଲ କୋଉ ପୂଜା ପର୍ବ ଦିନ ଯାଇକି ସମସ୍ତେ ଖାଆନ୍ତି ସେଠି। ହଁ ଦର୍ଶନ ବି କରନ୍ତି ଲୋକ ଯାଇକି ସେଠି। ଏମିତି ପୁରୀରେ ଆମର କରା ହୁଏ ଏଠି ପୁରୀରେ ଟିକେ ବହୁତ ଭିଡ ରୁଏ ଯେତେବି ବିଶ୍ବ ପ୍ରସିଦ୍ଧ। ଆଉ ଏଇଠି କିନ୍ତୁ ଆମର ସାବର ଶ୍ରୀକ୍ଷେତ୍ର ଟା ରହିଛି ହେଲା।
ଆଜ୍ଞା।
ପାଖରେ ଏଠୁ ଷାଠିଏ କିଲୋମିଟର ଅଛି ଆମର ଗୁପ୍ତେଶ୍ଵର ଶିବଙ୍କର ଗୋଟେ ଶିବଙ୍କର ମନ୍ଦିର ସେଟା। ସେ ତଳୁ ଲିଙ୍ଗ ଆବିର୍ଭାବ ହେଇଛନ୍ତି ବହୁତ ବଡ ଲିଙ୍ଗ। ଲିଙ୍ଗ ଟା ଦିନକୁ ଦିନ ବଡ ବଡ ହେଇକି ଯାଉଛନ୍ତି।
ନିଚେ ବାନ୍ଧିଛନ୍ତି।
ହୁଁ ହୁଁ ନିଜେ ବାହାରିଛନ୍ତି ଲିଙ୍ଗ ଟା। ପୁରା ତାକୁ ଗୁପ୍ତେଶ୍ୱର ଶୈବ ପୀଠ କୁହାଯାଏ ବହୁତ ଲୋକ ବି ଆସୁଛନ୍ତି ଆନ୍ଧ୍ରା ଆନ୍ଧ୍ରରୁ ଲୋକ ବହୁତ ଆସିକି ବହୁତ ମାନେ ବୁଲି ବାଲି ରାସ୍ତା ବି ହେଇଗଲାଣି।
ଆ ଆନ୍ଧ୍ରରୁ ତ ବର୍ଡର ଆପଣଙ୍କର ଯଦି ସବୁ ଆସ
ହଁ ଏଠି ଆ ଯଉ ଇଏ ଅଛି ଆମର ଆରକ୍ୟୁ ଭେଲୁ ଯୋଉଟା ଅଛି ଏଠି। ବୋରା କେଭ ବୋରା କେଭ ଗୋଟେ ଅଛି ନାଇଁ ହୁଁ ଆଉ ଦେଓମାଳି ତ ହଁ ଦେଓମାଳି ବହୁତ ଦେଓମାଳି ଆଗରୁ ଏତେ ଇଏ ହେଇ ନଥିଲା କି ଯୋଉ କେତେଟା ଫିଲ୍ମ ହେଇଗଲାନି ଓଡିଆ ଫିଲ୍ମ ସେଠୁ ବେଶୀ ଲୋକ ଜାଣିଲେ ହୁଁ
ମୋର ଏ ଯୋଉ ତେଲୁଗୁ ଫିଲ୍ମିମ୍ ବି ହେଇଛି।
ହଁ ତେଲୁଗୁ ଫିଲ୍ମ ଘାଟି ଘାଟ ନା ଘାଟି ଗୋଟେ କଣ ହେଇଛି। ହଁ ସେଇଟା ହେଇଛି ସେଇଟା ହେଇଛି ସେ ସେଥିପାଇଁ ବି ଫେମସ ହେଇଗଲା ତା ଆଗରୁ ବି ଫେମସ ହେଲା ଓଡିଆ ଫିଲ୍ମ ମାନଙ୍କର ଯୋଗୁଁ ବି କୋରାପୁଟ ଡି ଫେମସ ହେଇଯାଇଛି ନହେଲେ ଲୋକ କୋରାପୁଟୁ ଏତେ ଜାଣୁ ନ ଏତେ କମ୍ୟୁନିକେସନ ସୁବିଧା ନଥିଲା।
ତାପରେ କୋରାପୁଟ ର ଗୋଟେ ସଙ୍ଗ ବି ଭାଇରାଲ ହେଇଥିଲା ସେଇଟାକୁ ବି
ଦେଶିଆ ଗୀତ ଢେମ୍ସା ଢେମ୍ସଶା କୋରାପୁଟର ଢେମ୍ସା ଗୀତ ତ ପୁରା ପ୍ରସିଦ୍ଧ ଆଉ।
ଢେନ୍ସ ଗୀତ ଯେ ଆଉ ଗୋଟେ ବି ଏ ସଙ୍ଗ ମାନେ ଓଡିଆ ସଙ୍ଗ ଗୋଟେ ଭାଇରାଲ ଚାଲିଥିଲା ସେଟା ହିନ୍ଦୀ ଲୋକ ଲୋକମାନୋନ ବି ସେଇଟା ୟୁଜ କରନ୍ତି ମାନେ ଭିଡିଓ ରିଲସ ବନେଇବା ପାଇଁ।
ହଁ ହଁ ରିଲସ ରେ ତ ବହୁତ ଚାଲିଛି ହଁ ଚାଲିଛି ନା ଯ ଲୋକ ଆଉ ବେଶୀ ଇ ଓଡିଆ ଗୀତ କ ପସନ୍ଦ କରୁନାହାନ୍ତି ଯେତେ ସବୁ ତମର ଲୋକ ଗୀତ ମାନେ ସବୁ ରହିଛି ପାଖ ପାାଖରେ ତମର ଯେମିତି ତମର କା ଏରିଆକୁୁ ନେଇକି ଏମିତି କ ସମ୍ବଲ ପୁରୀ ସମ୍ବଲପୁରୀ କୋରାପୁଟରେ କଳାହାଣ୍ଡିଆ ଗୀତ ଆମରଉ କୋରାପୁଟରେ କୋରାପୁଟିଆ ଗୀତ ହେଲା ଏଇ ସବୁ ଜିନିଷ ଉପରେ ବେଶୀ ଚାଲିଛି ଏବେ। ଲୋକ ପସନ୍ଦ ବି କରୁଛନ୍ତି।
ହଁ ଏଠି ତ ହଁ ମାନେ ଢେମ୍ସ ବି ଦେଖିବାକୁ କୁ ଭଲ ଲାଗେ ଶୁଣିବା ପାଇଁ।
ହେ ଢେମ୍ସା ଆମର ହଁ ଇଏ ଆସିକି ନାଚିକି ଯାଇଛନ୍ତି ନୀତା ଅମ୍ବାନୀ ଭୁବନେଶ୍ୱର ଢେମ୍ସା ନାଚିକି ଯାଇଛନ୍ତି।
ହଁ ହଁ ହଁ ଦେଖିଥିଲି।
ତାପରେ ଯୋଉ ମାଣ୍ଡିଆ ଲାଗି ବି ମାଣ୍ଡିଆ ଲାଗି ବେଶୀ ପ୍ରସିଦ୍ଧ ନା କୋରାପୁଟ ଟା।
ଆଜ୍ଞା ଯଦି ଆପଣଙ୍କର ସେପଟେ ଘଡଘଡି ମାରୁଛି
ନା ଏବେ ହଉନି।
ଆ ଦିଦି ଆମର କଣ ଏପଟେ ଜୋରସେ ଘଡ଼ଘଡ଼ି ମାରିଲାଣି।
ହଁ ବିଜୁଳିଘଡ ଘଡି ମରିଲାଣି ଯଦି ତମର ନେଟୱାର୍କ ପ୍ରୋବ୍ଲେମ୍ ହବ ରଖିଦିଅ ହେଲା।
ଆଜ୍ଞା ଆପଣ ସନ୍ଧ୍ୟା ବେଳକୁ ଆପଣ ସନ୍ଧ୍ୟା ବେଳକୁ ଫ୍ରି ହେବେ ନା? ଆଜ୍ଞା ମୁଁ ଆପଣଙ୍କୁ ମୁଁ ଆପଣଙ୍କୁ କଲ୍ କରିଦେବି ନହେଲେ ମେସେଜ କରିଦେବି।
ହଉ ହଉ ଠିକ ଅଛି ହେଲା ହଉ ରଖିବି ହଁ ହଁ।